ହଉ, ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ।
ହଉ ପଳେଇଆଇ
ଜାଣିପାଇଲୁନି, ନା ନା। ଏ ଛୁଆ, ଛୁଆଗୁରା ଖାଲି କାଉଳୁ ମାଉଳୁ ହଉଛନ୍ତି ପା।
ହଉ ରହିଲି।
ହଁ-ହଁ ତୁ ଏଁ।
ହଁ ଏଇନା ହଉଛି-ଇ-ଇ ତେଲ ରେଟ୍ କେତେ ଅଛି କି?
ହଁ-ହଁଁ-ହଁ ହେ।
ମୁଁ ତାକୁ କହିଲି ସଉଦା କଥା ପଚାରିବି।
ସଉଦା ପା ଏଖୁଣି-ଇ-ଇ ଫ୍ରିଡମ ନା ଫ୍ରିଡମ୍ ପାଇଁ ଫୁଣି ଶହେ-ଏ-ଏ ଅଶୀ।
ଆଉ ଭଲ, ଆଉ ସୋରିଷ ତେଲ?
ସୋରିଷ ତେଲଗୁରା ଶହେ-ଏ-ଏ ପଞ୍ଚାନବେ ନବେ ବିକ୍ରି ହଉଛି ଆଉ। କିଣା ହେଲାଣି ଆଉ ତୁ ପାଞ୍ଚ ଦଶ ଟଙ୍କା କଣ ସତୁରୀ? ଅଲଗା, ଧାରା ଧାରାଟା ପା ସବୁଠାରୁ ଅଧିକ ରେଟ୍। ସବୁଠାରୁ ଅଧିକ ରେଟ୍ ଧାରା, ଆଉ ଧାରା ଆଉ କଣ-ଅ-ଅ ସେ ତେଲଟା ସଫୋଲା, ସଫୋଲା ଗୋଲଡ ଯୋଉ ଉଁ-ଉଁ-ଉଁ ଫ୍ରିଡମେର ସଫୋଲାଟା ବହୁତ ରେଟ୍ ସଫୋଲାଟା, ଧାରାର ଧାରାଟା ଗୋଟେ କଣ ହୁଁ, ସଫୋଲାଟା ସବୁଠାରୁ ରେଟ୍ ହୁଁ।
ଆଉ ଗୋଟେ ରେ ତେଲ ବି ଅଛିି ଲୋ ଅତ୍ୟଧିକ ରେଟ୍। ମୁଁ ଦେଖିଥିଲି ରିଲାନ୍ସରେ।
ମାନେ ଏଇ ଯୋଉ ଫ୍ରିଡମ୍ ଏଇ ଏଇ ଯୋଉ ଯାଇଁ ଖାଇବା ତେଲଟା। ସୋରିଷ ତେଲ ନା ଏଇ ଯୋଉ ସନ୍ ଫ୍ଲାୱାର? ଉଁ।
ତେଲ କିନ୍ତୁ ହଜଟା ବହୁତ ରେଟ୍, ଚାରି ହଜାର ପାଞ୍ଚ ହଜାର।
ସବୁ ରେଟ୍ ବଢି । ଜି।
ହଁ ହଁ ହଁ ଅଟା ଆଉ ଆଣୁଛ ନା ବସ୍ତା ଅଟା ବସ୍ତା ଆଉ ଆଣୁଛ ନା?
ମାଁର ବିକିରି ହଉନି ଆସୁନି?
ସେଇ ବସ୍ତାଟା ଆମର ଅଢ଼େଇ ମାସେ ଗଲା।
ହଁ ତମର ଲୋକ କେତେ କି?
ମେ କୋଡ଼ିଏରେ ଆଣିଥିଲେ ନା ମାର୍ଚ୍ଚ କୋଡିଏରେ? ନା ନା ଏପ୍ରିଲ୍ ଗଲା ମେ ଗଲା ଏଇ ଜୁନରେ ଶୋଇଲା। ଆ
ସେଇ ଯୋଉ ପାଞ୍ଚ କିଲୋ ମୁଁ କହୁନଥିଲି ସେ ପାଞ୍ଚ କିଲୋ ଇଏ ବସ୍ତା ପଚିଶ କିଲୋ ତିରିଶ କିଲୋ ନୁହଁ କି।
ନାଲୋ ବିଶାଖା ଅଟା।
ଏବେ ଆଣିଛନ୍ତି ହଁ।
କୋଉଠୁ ଆଣିଲ?
ହଁ ହଁ ବିଶାଖା ଏଇବା ଏବେ ଗୋଟେ ଆଉ କି ଅଟା ଆଣିଛନ୍ତି।
କେତେ ପଇଲା?
କେତେ ପଇଲା କଣ, ଦୁଇଶହ ଏକ ପଚ ପଚସ୍ତରି ନା ଦୁଇଶହ ସତୁରି, ଅଣସ୍ତରି କହୁଥିଲେ, ନା ଶହେ ଅଣସ୍ତରି।
ମାନେ ସମାନ କିଲ
ସେଇଟା ଖାଉଛୁ ହେଇ ଆଜି ସରିବ। ହୁଁ ପାଞ୍ଚକିଲିଆ ଟା, ଆଜି ସରିବ ହେଇ ରାତି ଏତିକି ଆଉ ଗୋଟେ ଆଣ, ହଁ।
ସକାଳୁ
କହିଲେ ଆଉ ବସ୍ତା ଆଣିବିନି ହଁ ହେଇବା ସକାଳୁ କୋଡ଼ିଏ ପଟ ଭଳିଆ ହେଲା। ନାଇଁ ଆଜି ଟିକେ ଅଧିକ ହେଲା ନା, ସବୁଦିନ ସକାଳେ ଦଶଟା ରାତିରେ ଦଶଟା।
ଦଶ ପନ୍ଦର ଟଙ୍କା ଅଧିକ ନେବେ ଯଦି ପ୍ୟାକେଟ ପାଞ୍ଚ କିଲିଆ ଟା ନେଇଆସିବ।
ହଁ ସିଏ ବା କହିଲେ ଗଲେ ବସ୍ତା ଆଉ ଆଣିବିନି ଦେଖ ଅଢେଇ ମାସେ ଖାଇଲୁ। ଆଉ ଲୋକ ନାହାନ୍ତି ଲୋକ ନାହାନ୍ତି ଦିନକୁ ଅଧକିଲେ। ହଁ କହିଲେ ଏରା ଭଲ ଲାଗୁନି ଆଉ ଆଣିବାନି, ମୁ କହିଲି ଦଶ କିଲେ ନେଇ ଆସିବ ଆମର ମାସେ ପାଖାପାଖି ପଳେଇବ।
କେତେ କିଲୋ ଦଶ କିଲୋ ନେଇ ଆସିବ।
ସକାଳେ ରୁଟି କରୁଚି ନା।
ତାପରେ ଏଇ ସଖାଳେ ରୁଟି ସଞ୍ଜ ରାତିରେ ରୁଟି ବା ଦଶଟା ଦଶଟା ଅଧ କିଲ ବା ଦିନକୁ।
ଆମର ବା ସେଇଆ ତୋର ଟିକେ ବଡ ସାଇଜ୍ ର ରୁଟି ଆମର ଟିକେ ଛୋଟ ସାଇଜ୍ ରୁଟି।
ହଁ ସେଥିରେ ଭୋଜି ଭାତ ଅଛି ସେଥିରେ ହଉଛି ଅନ୍ୟ ଉପମା ଉପମା, କେତେବେଳେ ଜଳଖିଆ କଣ ଆଇଲା ଆଇ ଏମିତିରେ ଧର ମାସକୁ ପନ୍ଦର କିଲ ଯାଏ, ଆଉ ସେ ତିରିଶି କିଲ ଆଇଥିଲା, ମୁଁ ବା କହୁଛି ଦି ମାସେ ଦଶ ଦିନି ଗଲା।
ହଁ ଆଉବା କହିଲେ ଆଉ ବସ୍ତା ଆଣିବେନି। ହ ନା ପାଞ୍ଚ କିିଲୋ ଓ ଦଶ କିିଲୋ ପାଞ୍ଚ କିିଲୋ ଏମିତି ଆଣିିବେ। ପଛ
ଠିକ୍ କରି ନେଇ ଆସିବ।
ହଁ ମ ଏଇଠିି ରିଲାଏନ୍ସ ଏଇଠି ଛକ ନହେଲେ ମଗେଇଲୁ ଲାଷ୍ଟ ରେ।
ଏତେ ଧଡ଼କେଇଲି ଖା ଖାଉଥାନ୍ତେ କି, ହଁ ବସିଥିଲେ ଲୋ।
ହୁଁ, ବେଶୀ ଲୋକ ହେଲେ ବସ୍ ଆଣନ୍ତି। ଆ ଏଇନା ଏଇ ମାସଟା ଯୋଉ ଗଲା ଏତେ ଦିନି, ସେଇଥିପାଇଁ ଆଉ ମନା କଲେ ଆଉ ଆଣିବିନି। ଆମେ ନକ ନ ଆଣ, ମତେ ଖାଲି ବିରକ୍ତ ନାଗୁଥିଲା ଦେଖି।
ହୁଁ, ହେଇରାକ ସରୁନି, ହିଁ ହିଁ ହିଁ। ହୁଁ, ଆଳୁ ଗୁରା ବି ରେଟ୍ ବ
କଣ କନି, ଏଇ ପଇଡ଼ା ସାଙ୍ଗରେ ମିଶିକି ବ ସ୍ତେ ନେଇଆଉଚନ୍ତି, ଆମର ଅଧା ତାର ଅଧା।
ହଁ ସେମିତିରେ ହେଲେ ସୁବିଧା, ଯୋଉ ଶହେ ଦେଢଶହ ଟଙ୍କା ଦେଲୁ ପନ୍ଦର ଦିନି ମାସେ
ହଁ, ଏ ଆଉ ମାସେ ପର୍ଯ୍ୟନ୍ତ ଆଉ ଟେନସନ୍ ନାହିଁ।
ହୁଁ, ହଁ ହଁ, ଏଇ ଯୋଉ
ଆଉ ମାସେ, ଦେଢ ମାସେ ଏମିତି ପଳଉଛି।
କି ତେଲ ଖାଉଚୁ? ନା ରିଲାନ୍ସରୁୁ ମଗଉଚୁ।
ଧାରା ଆଣିଚନ୍ତି ଆଉ ଏଉ
ଏଇ ଜାଣିଚୁନା ଅଡ଼ର୍ର କରିଥିଲୁ ଆସିକି ପହଞ୍ଚୁ ନଥିଲା ନା ଆ
ହଁ ହଁ।
ଶହେ ତିନିଶହ ଟଙ୍କା ଉପରକୁ ଚାରିଶହ ଟଙ୍କା ଉପରକୁ ଯଦି ଅର୍ଡ଼ର କରିବୁ, ତୋର ହୋମ୍ ଡେଲିଭରି ନହେନେ ଡେଲିଭରି ଚାର୍ଜ ତୋରିଠୁ କାଟିକି ରଖିବେ ତିରିଶ ଟଙ୍କା। ଯଦି ଶହେ ଦୁଇଶହ ଟଙ୍କାରେ ଯିବ, ଆଉ ପିଆଜ ପାଞ୍ଚ ଟ
ଅର୍ଡ଼ର କରିବୁ ଯଦି ଶହେ ଦୁଇଶହ ଟଙ୍କାରେ, କାହିଁ ମୁଁ ଜାଣିନି?
ମୋର ତୋରି ପଇସା ରୁ କାଟିକି ରଖିବେ ତିନିଶ ତିରିଶ ଟଙ୍କା ଡେଲିଭରି ଚାର୍ଜ।
ଆମ ଝିଅ ତ ଆଜି ୱାଇଫସ୍ ମଗେଇଥାନ୍ତା କାଇଁ
ମଗେଇଲେ ତିରିଶି ଟଙ୍କା ଏକଷ୍ଟ୍ରା ଦବୁ ଚାର୍ଜ, ଡେଲିଭରି ଚାର୍ଜ। ଆଉ ଯିବୁ ଯଦି ନେଇ ଆସିବୁ, ନହେଲେ ଯଦି କା ଅଛି ମଗେଇବୁ, ତାହେଲେ ତୋର ଡେଲିଭରି ଚାର୍ଜ ତିରିଶ
କାହିଁକ ତ ଏବେ ସେଟା ଲାଗୁ ହେଲା ନା କଣ, ତିରିଶ ଟଙ୍କା ତୋ ଇଏ ରୁ କାଟିବେ?
ଯୋଉଦିନ ଦେଇଦେଇଚନ୍ତି, ଦେଖିଲା ବେଳକୁ ଚା ନେଇଯାଇ ଦିଇଶହ କେତେ ଟଙ୍କାରେ ମଗେଇଥିଲେ, ଦେଖିଲା ଆ ତିରିଶ ଟଙ୍କା ଅଧିକ କରିିକି ନେଇଯାଇଚି, ପୁଣି ରାତି କି ଗୋଟେ ତେଲ ମଗେଇଲେ ଶହେ କେତେ ଟଙ୍କା, ଇଏ କହିଲେ ଆ ସିଏ ଲୋକଟା ଫୋନ୍ କରି କହିଲା, ଆଉ ତିରିଶି ଟଙ୍କା ହୋମ୍ ଡେଲିଭରି ଚାର୍ଜ ଦବ ନା? ଶହେ ଟଙ୍କାରେ କାଳେ ବାଇଚାନସ୍ ଦେବେ ନ ଦେବେ, ଜାଣିଥିବେ ନଜାଣିଥିବେ, ଇଏ କହିଲେ କଣ ପାଇଁ, ମୁଁ ପା ସକାଳେ ମଗେଇଚି ଟାକ୍ସ ଏତେ ନାଗିନଥିଲା? ଇଏ କହିଲେ ନା, ଚାର୍ଜ ଆଜିଠାରୁ ଲାଗିଯାଇଚି ଲୋକଟା କହିଲା, ପୁଣି ଇଏ କହିଲେ ନାଆ ମୋର ଦର୍ କହିଲେ ନାଇଁ କ୍ୟାନ୍ସେଲ କରିଦିଅ, କ୍ୟାନ୍ସେଲ କରିଦେଲେ, ନହେଲେ ପୁଣି ତିରିଶ ଟଙ୍କା ନେଖେ କରି ଦେଇଚନ୍ତି ଆଉ, ଆଉ ଶହେ ଦୁଇଶ
ଆଉ ତାର ମଗେଇବ ବୋଲି ୱାଇଫ ସି ଆଉ ମଗେଇନି ଆଜି ଇ ଇ ଗଲେ ନେଇ ଆସନ୍ତି, ସେ କୋଉ ରିଲାନ୍ସ ଯାଇପାରୁଚି?
ଏଇଆ ଦବୁ, ତୋର ଲାଭ ଟା କଣ ହବ?
ଆ ଲାଭ କଣ ତିରିଶ ଟଙ୍କା, ମୁଁ ତିରିଶ ଟଙ୍କା ପାଇବି ବୋଲିକି କୋଉଠୁ ଦଶ ପନ୍ଦର ଟଙ୍କା ପାଇମି ବୋଲିକି ହେଟୁ ମଗେଇବି ପୁଣି ସେଥିରୁ ଦେଇଦେମି ତିରିଶ ଟଙ୍କା, ଲାଭକଣ? ମୁଁ ହେଠୁ ପାଆଁଶ ଟଙ୍କାରେ ମଗେଇବି ନା କ
ହଁ, ଚାରିଶହ ଟଙ୍କା ଉପରୁ ନହଲେ ତୋର ଡେଲିଭରି ଚାର୍ଜ ପଡିବନି।
ଆଉ ତାଙ୍କର ଏବେ ଗୋଟେ ଦେଖିଲେ ସମସ୍ ତେ ଶହେ ଟଙ୍କାରେ ମଗେଇ ଦେଉଛନ୍ତି, ଦେଢ଼ଶହ ଟଙ୍କାରେ ଦୁଇଶହ ଟଙ୍କାରେ, ସେଇଥିପାଇଁ ସେ ଗୋଟେ ଗଦଲେ ରୁଲୁ ଆଉ କଣ?
ଦି ଟଙ୍କା ତାକୁ ଦେବାକୁ ପଡୁଚି କମ୍ପାନୀ କି, ତାଙ୍କର ଲାଭ କଣ ହବ? ଙ୍କ ତ ଲସି ଯାଇଛି ନା ପିଆଜ ବି ସୁଦ୍ଧା ପାଞ୍ଚ ଟଙ୍କାର ଅଫରୁ
ହଁ ଆଉ ନାହିଁ ଅଠେଇଶ ଟଙ୍କା ଚବିଶ ଟଙ୍କା ଏମିତି ଲାଗୁଛି।
ହେଇଗଲାଣି ପା ଇଏ
ହଁ ପା ଏରା ଚାଲାଖ ହେଇଗଲାଣି ରିଲାଞ୍ଚ ବାଲା।
ହଁ ବା ସେ ସବୁ ରେଟ ବଢେଇ ଦଉଛନ୍ତି ନା ଆମର ଆଉ ଥଣ୍ଡା ଅର୍ଡର ଅର୍ଡର କରୁ ସବୁବେଳେ ଅର୍ଡର
ଆଉ କାହିଁ ଅର୍ଡର କରିବ ବର୍ଷା ଦିନ ଆଇଲା ନିଜେ ଯାଇଁ ପେଟିରୁ ନେଇଆସିବ। ହଁ ଆଉ ରୋଷେଇ ଆଉ ରୋଷେଇ
ରୋଷେଇ କାତି ହ ଭଜା ହେଇଯାଇଛି ଶାଗ ଭାଜିମି ଆଉ ଲୁଗା ବି ଧୋଇନି ଧୋଇମି। ଏଇ ଛୁଆ ପାଠ ପଢ଼ିବେ ଆ
ହଁ ହଁ ପାଠ ପଢ଼ିବି ଆହୁରି ସକାଳ ବେଳୀ ତୋର ଯାହା ହଉ ତୋର ସକାଳ ବେଳି ବହି କତିରେ ବସିଛନ୍ତି ମୋର ତ ସଞ୍ଜ ବେଳେ ପଢ଼ନ୍ତି। ହଁ ପଢତା ପଢଉତା ଲାଗିଥା ଲାଗିଥା ତାଙ୍କ ପଛରେ ଆ ଦଶମ ହେଲା ଆଉ ହଁ ଆଉ କହୁନାହାନ୍ତି ନା ମାମୁଁ ଘର ଆଡେ ଯିବେ ବୋଲି ରଜରେ ବୁଲି।
କହୁଥିଲା ଆଜି କହିଲା ବାବା କୁଆଡ଼େ ଯିବା ବୁଲିବାକୁ କହିଲେ ଗାଁ ଚାରିିକର ବୁଲି ଆସିବା ଲୋକ ଅନେଇବେ। କିଏ କୁଆଡ଼େ ଆଇଲେ କିଏ ବୁଲୁଛନ୍ତି।
ଯୋଉ ଆଦିବିକି ବି କହୁଛି କହୁଛି ବାବା କୁଆଡ଼େ ଜି ଏବେ ତାର ଛଅ ପାଞ୍ଚ ହଳ ଡ୍ରେସ ହେଇଛି ରଜରେ।
ହଁ ତା ବାପା ଗୋଟେ
ତା ବାପା ଆଣିଥିଲା କେତେ ହଳ ଟୁଇଁକିଲି ଆଣିଥିଲା କେତେ ହଳ ଆଉ ଭାଉଜ ଆଣିଛନ୍ତି ହଳେ। ଏ ଫୋନ୍ କରିଥିଲା ଭାଜକତି କହିଲା ବଡ ହଉଛି ଏଟା ଆଉ ଦି ବର୍ଷ ପରେ ହବ ମୁଁ ବର୍ଷ ତା ହାତରେ ଫେରେଇଦେମି ନହେଲେ ପଠେଇଦେମି ଆଉ ତମେ ଛୋଟ ତାର ଛୋଟ ସାଇଜ ଟା ଦବ।
ବଡ଼ ହେଲା
ଆଁ ବଡ ପାଲୋ ବଡ ଶୁଣୁ ବଡ ଟିକେ ହେଲେ ଜଣେ ପିନ୍ଧିଦବ ଆଇଛି ବୋଲି ଗୋଟେ ଡ୍ରେସ ଖୁସି ହବ ସେଟା ଆ ଦି ବର୍ଷ ପରେ ହେବ ସେ ଜାଣିବୁ ନି ଗୋଟେ ଡ୍ରେସ ଅଛି ବୋଲି ତୋର।
ହେଇଥିଲା ବୋଲି କିଏ ଆଣିଥିଲା ବୋଲି ସେଟା ଦେଖ
ପତଳା ମେ ମେ
ହଁ
ହଁ ସେଇଆକୁ କହୁଥିଲା ବର୍ଷା ଯିବ ଯଦି କୋଉଦିନ
ହଁ ବର୍ଷା କଣ ଯିବ ବୋଧେ କାଲି ଯଦି ଯିବ ପଳେଇ ଆସିବ ନା କଣ। ହ ରଜ ପହିଲୁ ରଜ ଯ ଯିବ ଗୋଟେ ଦିନରେ ବୋଧେ ପଳେଇ ଆସିବୁ କହୁଥିଲା ଆମର କାମ ବହୁତୁ।
ଓହୋ ମୁଁ କହିଲି ଏ ଯୋଉ ଆସିବ ବୋଲି କହୁଥିଲା ଏଇ ପିଲାଟା ବୋଧେ।
ନା ନା ସେଇଟା ତାଙ୍କର ପା ଇଏ ମାସ ମଳ ମାସ। ମଳ ମାସ ଇଏ ମଳ ମାସ ପଇଲା। ମଳମାସ ଇଏ କରିବେନି ସେ କହନ୍ତ ତମେ ଆଉ ଏତେ ଇଏ କର ନା ତାଙ୍କର ଯୋଉଦିନ ଇଏ କର କରିବ ନ ନାହିଁ।
ଆଉ ମଳ ମାସ ବୋଲିକି ପୁଣି ଲୋକ ଦେଖୁନାହାନ୍ତି ନା କଣ ହେଇ ପା କାଲି ଗୋଟେ ଫାଇନାଲ ଦେଖାଗଲା ଏଇ ଯାଇଥିଲେ ମାଉସୀ ପୁଅ ବାହହାର। ହଁ ସେ ହଉ ମଳ ମାସ ତାର ବଡ଼ ପୁଅ ଆର ବଡ଼ ଝିଅ ସିଏ ଯଦି ବାରୁଛନ୍ତି ମଳ ମାସକୁ ଆ ମୋଟା କାମ କରିବ ନା ମୋଟା କାମ ମୋବଲ ହାଁ ହଁ କଣ?
ଏ କରିଛୁ ନା ଆସିଲେ କରିବୁ ଠାକୁର
କଣ? ପୂଜା ଭାତ ବଇଛି। ଭାତ ବସିଛି।
ହଁ।
ଠାକୁର ପୂଜା ବ ସାରିଲେଣି?
ତମର ଏତେ ଡେରି କଣଲ ଠାକୁର ପୂଜା କେତେଟାରେ ଉଠୁଛି କି?
କିଏ କରିଛି?
ତୁ କେତେଟାରେ ଉଠୁଛୁ କି?
ଛଟା ପନ୍ଦର।
ଛଅଟା ପନ୍ଦର ହେଲେ ଏତେ ଡେରିରେ ଉଠୁଛୁ ଆ ଦିନ ପୁରା ଖରା।
ଖରା ହଉ କି ହୁଁ ତରା ହଉ ସୁୁଗାର ଲୋକ ମୁଁ ଶୋଇପାରୁନି ମୋ ମୁଣ୍ଡ କଣ ହଉଛି।
ଆଡେ ଦେ କାମ ପ୍ରେସର ପଡିଯାଇଛି।
ହୁଁ ଏଥିରେ ପୁଣି ମୁଣ୍ଡ ଟିଣ ମୁ।
ନା ଛାତ ଉପର
ଚାରି ଦିନ ଖଣ୍ଡେ ହେଲାଣି ମୁଣ୍ଡ କଣ ହଉଛି ଗ୍ୟାସ କି କଣ କି ବି ପି ହେଇ ଲୋ ହେଇଯାଇଛି କି କଣ ପାଇଁ ମୁଣ୍ଡ ର
ଆଉ ଦେଖେଇଦଉନୁ ଟିକେ ଚେକଅପ କରନ ଆମର ବା ଯାଉନାହାନ୍ତି କହି
ଚେକଅପ୍ ବା ହେଇ ଏଇ ପନ୍ଦର ଦିନ ହେଲା ଆଜିିକି ଠିକ କରିଥିନି ଶନିବାର ଯାଇଥିଲି।
କଲେଷ୍ଟ୍ରୋଲ ଔଷଧ ଖାଉନାହାନ୍ତି ଏମିତି ଚାଲୁଥିଲେ।
ଟେଷ୍ଟ କରିବାକୁ କରିନି ଗୋ
ହୁଁ ଖାଲି ପେଟରେ ବା କରିନି ଏଇଟା ଖାକି ପେଟରେ କରିବୁ ମୁସଲ୍ଟେ କରିନାହାନ୍ତି କହିଲା ବେଳ ଶୁଣୁନାହାନ୍ତି ନେ ଚାଲ ଟିକେ ମୀନ ବଜାର କେତ ଯାଇ ଖାଇଦଉଛନ୍ତିକି କଣ ଶୁଣୁଛନ୍ତି। ଭରିବୁନି ଏମିତି
ହୁଁ ହେତ ସନ୍ଧ୍ୟାବେଳେ ଯାଉଛନ୍ତି ଖାଇଦେଇ ଛପା ଛପି ହଉଛି ନାଇଁ ନା
ଛପା ପା ବନ୍ଦ ମୁଁ କହିଲି ହଉ
ଏବ ବର୍ଷ ତମ ଯୋଉ ବାଉଁଶ ବାଡ଼ିରୁ ଖୋବା ଦବ ନା?
କଣ କରିମି କେତେବେଳେ କାଲି ହେଆଣି ତମେ ତ କହୁଛ। କହୁଛ ନ କାହାକୁ
ବାରିରେ କାଲି ବୁଲି ବୁଲିକା ହାଣିଲେ ଚାରି ପାଞ୍ଚ ଖଣ୍ଡ।
ହଁ।
ଅଶୀ ଖଣ୍ଡ ଦରକାରେ।
ହଁ କଣ କରିବୁ କିଲୋ?
ବଳିଆଙ୍କୁ କହିବୁ ହାଣିଥିବେ ଆଉ କୋଡିଏ ଖଣ୍ଡ ଖଣ୍ଡେ।
ହଁ।
ଯିବେ ଆଣିକି ମୁଁ ଖାଲି କହିଲେ କଣ ହବ ସିଏ ଯିବେନି।
ହଁ କହିିବେ ସେ ଏକା ଦେଖିଲା ବେଳକୁ ଆସିବେନି ନେବେନି।
ଆରବର୍ଷ ମୁଁ ସେଇ କଥା ସାନ ବହୁଙ୍କୁ କହୁଥିଲି ମୁ କହିଲି ଆର ବର୍ଷ କହିନୁ ମୁଁ କହିଲି ଚାଲ ଯିବା। ହଁ ହଁ ହେଇଗଲାଣି କି? ହେଇଗଲାଣି?
ହଁ
ହଉ ହଉ ହଉ
ହଉ ର